ହାଲୋ ଶୁଣା ଯାଉଚି?
ହଁ ହଁ ଶୁଣା ଯାଉଚି।
ଆଚ୍ଛା ଆଉ କଣ କରୁଥିଲ?
ମୁଁ ଏଇ ରୁଟି ବନେଇବା ପାଇଁ ଯାଉଥିଲି ଆଉ ରାତି ହେଲା ଆଉ କଣ କାମ। ଖାଲି ଖାଇବା ପିଇବା ଶୋଇବା ଏଇଆ ଆଉ ଦିନ ସାରା କାମ ତ ସେଇଆ। ସକାଳେ ନାସ୍ତା ବନାଅ ଖାଅ ପୁଣି ଖରାବେଳ ପାଇଁ ଖାଇବା ବନାଅ। ପୁଣି ଖାଇ ପିଇ ଶୋ। ପୁଣି ଉଠ ପୁଣି ଘର ଦ୍ବାର ଝାଡୁ ଝୁଡା ମାରିକିରି ପୁଣି ଖାନା ବନାଅ ସନ୍ଧ୍ୟା ହେଲେ। ପୁଣି ଶୁଅ ଏଇଆ ହୋଉଚି ଦିନ ମାନର
ରାତିରେ ଆଜି କଣ ଖାଲି ରୁଟି ଆଉ କିଛି ନାଇଁ।
ନାଇଁ ମୋ ହଜବେଣ୍ଟ୍ ଆଜି ଟିକେ ଦୁରବାଟ ଯାଇଥିଲେ ତ ଡ୍ୟୁଟି। ହେଲେ ସେ ଖାଇ ନଥିଲେ ଖରାବେଳେ ଉଁ। ଖରା ବେଳେ ଆଜି ଭାତ ଆଉ ଉଁ। ନାଁ ସେ ଆଜି ଖାଇନାହାନ୍ତି ସେ ସିଆଡେ ଦେଇଥିଲେ ଖାଇବାକୁ ପ୍ଲାଣ୍ଟ ରେ।
ଓହୋ ଆଜି ଘରକୁ ଆସିନାହାନ୍ତି ତାହେଲେ।
ନା ନା ସେଠି ଦେଇଥିଲେ ଖାଇବା ପାଇଁ। କଣ ଦେଇଥିଲି ସେ ତ କୋଉଠି ଏତେ ଖାଇବାକୁ ଭଲ ପାଆନ୍ତିନି। ସେଥିପାଇଁ ଆଉ ତାପରେ କଖା କଖାରୁ ତ ତାଙ୍କର ଶତ୍ରୁ କଣ ଭାତ ପାଣିଆ ଡାଲି କଖାରୁ ତରକାରୀ ଦେଇଛନ୍ତି।
ଆଜି ଏ ନଥିବେ।
ହଁ ଖାଇନାହାନ୍ତି। ହୁଁ-ହୁଁ-ହୁଁ କହୁଥିଲେ ସେଠୁ ଏବେ ଗୁପଚୁପ୍ ଟିକେ ଆଣିକିରି ଖାଇଥିଲି। ଏଠି ତାପରେ ସେଠୁ
ଏବେ ରୁଟି ବନଉଛି ତାଙ୍କୁ ଖରାବେଳିଆ ଆଜି କରିଥିଲି ଭାତ ଛୁଇଁ ଆଳୁ ମାଟି ଆଳୁ, ତରକାରୀ ବନେଇଥିଲା ଆଜି ବଢିଆ ଟେଷ୍ଟି ବି ଲାଗୁଥିଲା। ବନେଇଥିଲି ଆ ହଁ ପୋଟଳ ଫାଳ ଫାଳ, ହଁ ସୋରିଷ ମସଲା ଦେଇକିରି ସୋରିଷ ମସଲା ଦେଇକି ସବୁଦିନ କଣ କରେ ଫୁଟେଇକି ଛୁଙ୍କ ମାରିଦିଏ, ଛୁଙ୍କ ମାରିଦିଏ। ଆଁ ଆଜି କଣ କଲି ସୋରିଷ ମସଲା ଟିକେ ଦେଇକିରି ଟମାଟୋ ଦେଇକିରି କରିଦେଇଥିଲି ତୁ ଭଲ ଲାଗୁଥିଲା। ତାପରେ ଯୋଉ ପୋଟଳ ଥିଲା ପୋଟଳଗୁରା ପାଚି ଯାଉଥିଲା ତାକୁ ଫାଳ ଫାଳ କରି ଭାଜି ଦେଲି। ଆଉ ଟିକେ ଏଇ ଯୋଉ କଷି ଓଉ ଟିକେ ଖଟା କରିଦେଇଥିଲି। ତାଙ୍କ ପାଇଁ ଟିକେ ଟିକେ ସବୁଥିରୁ ର ରଖିଛି ଏବେ ରୁଟି ଆଉ ଆଳୁ ଚୋଖା କରିଦେବି ଆଉ ସବୁବେଳେ ମସଲାମସଲି ଖାଇବାକୁ ଭଲ ଲାଗୁନି।
ହୁଁ, ଆଳୁ ଚକଟା ବି ଭଲ ଲାଗିବ ରୁଟିରେ।
ରୁଟିରେ ଭଲ ଲାଗେ ମୁଁ କଣ କରେ ନା ଆଗେ ଛୋଟ ଥିଲି ରୁଟି ଭିତରେ ଆଳୁ ଚୋଖାକୁ ପୁରେଇଦେବି ତା ଦେହରେ ଟମାଟୋ ସସ୍ ପକେଇଦେବି ସେ ହେଇଗଲା ରୋଲ୍।
ମୁଁ ବି ସେମିତି ପୁଅକୁ ଟିଫିନ କରିକି ଦେଇ ଦେଉଛି। ଆଳୁ ଚୋଖା କରିକି ଟମାଟୋ ସସ୍ ଦେଇକି ଦେଇ ଦେଉଛି ସେ ଖୁସିରେ ଖାଇ ଦଉଛି। ହୁଁଉ-ଉ ତାକୁ ଭଲ ଲାଗେ।
ମୁଁ ଏବେଏ-ଏ-ଏ-ଏ ବାହା ହେଲା ପରେ ବି ଏମିତି ଆଳୁ ଚୋଖା ଦେଇକିରି ତା ମଝିରେ ସେଉମିଶ୍ଚର ମୋ ନଣନ୍ଦ ଆଣି ଦିଅନ୍ତି ଗାଁକୁ ଗଲେ, ସେଉ ମିଶ୍ଚର ପ୍ୟାକେଟ୍ ଲେଖା ପଠାନ୍ତି ମୁଁ ସେ ସେଉମିଶ୍ଚର ଯାକ ମଝିରେ
ତମ ନଣନ୍ଦର କଣ ଫ୍ୟାକ୍ଟ୍ରି ଅଛି ତମ ନଣନ୍ଦର କଣ ସେଉ ଫ୍ୟାକ୍ଟ୍ରି ଅଛି?
ନାଁ ନାଁ ଫ୍ୟାକ୍ଟ୍ରି ନାହିଁ କିନ୍ତୁ ତାଙ୍କର ଗୋଟେ ଆଦତ ନା, ସେ ଯୁଆଡେ ଗଲେ ଯାହା ଆଣିଲେ ସେ ଗୋଟେ ଗୋଟେ ପ୍ୟାକେଟ୍ ଆଣିଥିବେ ତତେ ପଛେ ଅଧା ଅଧା କରି ଦେବେ କିନ୍ତୁ ଦେବେ। ସେ ଜାଣିଛନ୍ତି ତାଙ୍କର ଗୋଟେ ସାନ ଭଉଣୀ ଅଛି।
ଓହୋଃ ଯାହେଉ ଏମିତି ଭଲପାଇବାଟା ରହିଲେ ଭଲ ନା ଆଉ, କଣ ଏକଲା ଖାଇଲେ ଭଲ କି ସବୁ ମିଶିକି ଖାଇଲେ ଭଲ।
ହଁ ସେଥିପାଇଁ ସେ ମତେ ଅଧା ଅଧା ଦିଅନ୍ତି ଆଣିକିରି।
ଦିଅନ୍ତି ନାଇଁ, ଆଉ ତମେ ବି ତ ଯାହା ଆଣିଲେ ପଠଉଥିବ?
ମୁଁ ବହୁତ୍ କମ୍ ଦିଏ ସେ ବେଶୀ ଦିଅନ୍ତି।
ବେଶୀ ଦିଅନ୍ତି।
ହୁଁ, ସିଏ ବେଶୀ ଭଲ ପାଆନ୍ତି ନା, ମୁଁ ଟିକେ କମ୍ ଭଲ ପାଏ ବୋଧେ ସେଥିପାଇଁ‌।
ଓହୋଃ ସେ ବେଶୀ ଭଲ ପାନ୍ତି ତମେ ଛୋଟ ନା, ସେଥିପାଇଁ ତମକୁ ବେଶୀ ଭଲ ପାଉଥିବେ ଆଉ।
ହଁ ସେ ଟିକେ ବଡ ହେଇଯାଉଛନ୍ତି ହେଲେ ବି ମୁଁ ଆପ୍
ଉଁ ବଡ ଭଉଣୀ ସହିତ ଯେମିତି ସାଙ୍ଗ ଭଳିଆ ବିହେଭ୍ କରନ୍ତିନି, ବଡ ଭଉଣୀମାନଙ୍କ ସହିତ ବଡ ଭଉଣୀ ତ ହଉଛି ସବୁ ସବୁଠୁ ବଡ଼ ଦୋସ୍ତ।
ହୁଁ- ହୁଁ।
ମୁଁ ବି ଯାହା ଆସିଲେ ଘରୁ ଯାହା ଆସୁ ଯୋଉଠୁ ଆସୁ ମୁଁ ବି ପଠାଏ କିନ୍ତୁ ଏତିକି ମାନେ ସେ କଣ ଟିକେ ବିନା ପିଆଜ ରସୁଣ ବନାନ୍ତି ଆମେ ଖାଇପାରିବୁ, ଆମେ ଯଦି ପିଆଜ ରସୁଣ କଲୁ ସେ ଖାଇ ପାରିବେନି।
ଓହୋଃ ତାଙ୍କ ପାଇଁ ଯେତେବେଳେ ବନଉଥିବ ବିନା ପିଆଜ ରସୁଣ ଆଉ। ନାଇଁ? ବିନା ପିଆଜ ରସୁଣ ରୋଷେଇ ଆସେ? ରୋଷ୍ ଆସେ?
ନାଁ! ନା ନା ମୁଁ ଉଁ ସଂକ୍ରାନ୍ତି ଏଁ ସଂକ୍ରାନ୍ତି କହିଲେଣି। ଆମର ଯେତେ ଓଷା ବାର ହୁଏ ନା ଘରେ ହେଲେ ମୁଁ ବିନା ପିଆଜ ରସୁନ ରୋଷେଇ କରେ। କିନ୍ତୁ ମମି ସ ସବୁ ଗ୍ରାଇଣ୍ଡିଙ୍ଗରେ କରିକାରି କାଟିିବୁଟି ରଖିଦିଏ। ମୁଁ ଖାଲି ଖ- ଖରିକା ଧରି ଖଡ଼୍ ଖଡ୍ କରେ। ଏବେ ବାହା ହେଲା ପରେ ବି ସେଆ ମ୍ ସବୁ ମୋ ଶାଶୁ କାଟି କୁଟି ବାଟି ବୁଟି ରଖିଦଉଛନ୍ତି। ମୁଁ ଖାଲି ଖଡିକା ଧରି ଖଡ୍ ଖଡ୍
ନା ତମେ ଭାଗ୍ୟ କେତେ? ସେଠି ବି ଗୋଟେ ମାଁ ପାଇଥିଲ। ଏଠି ବି ସେମିତିଆ ମାଁ ପାଇଲ ଆଉ ନା। ସେଠି ବି ଝିଅ, ଏଠି ବି ଝିଅ, ଆଉ ବୋହୂ ଆଉ ହେଇନ?
ନାଇଁ ବହୁ ହେଇନି।
ଶାଶୁ ଶ୍ୱଶୁର ସବୁ ଭଲ। ତାହେଲେ ନାଇଁ।
ହଁ ବହୁତ ଭଲ। ଶ୍ୱଶୁର ମୁଁ ତ ଦି ଜଣ କାନ୍ଦରେ ହାତ ପକାପକି। କେ ବୋଲୁଛୁ।
ବହୁ ହେଇକି ରହିବ କି? ସେଠି ଯିବି ଝିଅ ହେଇକି ରହିବ।
ଉଁ ଯୋଉ ଟାଇମ୍ ରେ ଯୋଉଟା ହବା କଥା। ଯୋଉଠି ଦରକାର ପଡିବ, ବୋହୂ ର ସେଇଠି ବୋହୂ ହବ। ଯୋଉଠି ଦରକାର ପଡିବ ଝିଅର ସେଠି ଝିଅ ହଉ।
ଯିଆ ଅବ।
ଆଉ ଝିଅମ ଝିଅ ହବ ମାନେ, କୁଢିଆ ହେଲ। କାହିଁକି ନା ବାପା ମାଆଙ୍କ ପାଖରେ ଝିଅ ମାନେ ଟିକେ କାମଚୋର ହେଇଯାଆନ୍ତି।
ହଁ, ଶାଶୁ ଘରେ ତ କରିବାକୁ ପଡିବ। ଯାହାହଲେ ବି ତ କରିବାକୁ ପଡିବ ନା।
ବୋହୂ ବି ହବାକୁ ପଡିବ, ଝିଅବି ହବାକୁ ପଡିବ। ନା ଯାଇନି-ଇଁ। ମମି ସହିତ ଏବେ କଥା ଲାଗୁଥିଲି। ମୋ ମମି ବାପା ଜାଣିକି ମତେ ଗୁରୁବାର ଦିନ ଫୋନ କରିଥିଲେ। କ ଲେ, କି-ଇଁ -ଇଁ -ଇଁ କାଲି ଆମର ଭାବ ତୁ ଚିକେନ କରିବୁ, ଆଉ ତୁ ଖାଇବୁ କି? ଶୁକ୍ରବାର ଅଛି ମତେ ଜାଣି କି ପଚା ପଚାରୁଚନ୍ତି। ହେଲା ମୁଁ କହିଲି କି-ଇଁ -ଇଁ -ଇଁ ଇଁ କାଲିବା ଶୁକ୍ରବାର! ମୁଁ କେମିତି ନା ମୁଁ ଜାଣିଛି ତୁ ଖାଇବୁନୁ, କିନ୍ତୁ ଆମେ ପଚାରିବା କଥା ଟିକେ ପଚାରିଦେଲୁ ଆଉ। ମୁଁ ସେଇଟା କହିବାକୁ ଫୋନ କରିଥିଲି ଏବେ। ମୁଁ କହିଲି ତମେ ଶୁକ୍ରବାର ରବିବାର ଅଛି ମତେ ଦବ ଚିକେନ କରିକି।
କଣ କହିଲେ କରିବେ?
ଉଁ କାଲି ନା ଆମର ଏ ପ୍ଲାଣ୍ଟରେ ଏବେ ସଟଡାଉନ ଚାଲିଛି ନା। ସେ ରୋଷେଇ କରିବେ ହେଲେ ଅଧିକ ଲୋକଙ୍କ ପାଇଁ ଯୋଉ ଚିକେନ ଟା ହବ! ସେଟା ଟେଷ୍ଟ ବିଗିଡି ଯାଏ ନା।
ଆ
ସେଥିପାଇଁ ମୁଁ କହିଲି, ନା ନା ମୁଁ ମୋ ପାଇଁ ଯଦି ପର୍ସନାଲ ବନେଇକି ଦବ। ତାହେଲେ ମୁଁ ଖାଇବି।
ହୁଁ, ପ୍ରଶନାଲ ବନେଇଲେ ଅଳ୍ପ ବନେଇବେ ନା, ଆଉ ଏତେ ଲୋକଙ୍କ ପାଇଁ ବନେଇଲେ ଯାହେଲେ ତେଲ ମସଲା ଟିକେ କମ୍ ୟୁଜ୍ ହବ।
ତେଲ ମସଲା ୟୁଜ ହେଲେ ମାନେ ଟେଷ୍ଟ ବିଗିଡିଯାଏ। ବେଶୀ କଷି ହେଇ ପାରେନି। ଅଳ୍ପ ଜିନିଷ ଟା ଟେଷ୍ଟ ଭଲ ଲାଗେନ ଆଉ।
ହଁ, ତମର ବି ତ କାଲି ରବିବାର ଅଛି ନା। ତମର ବି ତ କାଲି ନନ୍ ଭେଜ ହବ ଆଉ ନାଇଁ। ତ-ତମ ଶାଶୁଘର ରେ ବିତ ନନ୍ ଭେଜ ହବ?
ମୋ ଶାଶୁ ଘରେ
କାଲି ତ ନନ୍ ଭେଜ ହବା ହବ ନା ଆଇଁଷ ହବନା?
ହଁ ହଁ ହଁ ହବ।
ହବା ନା ଆଉ ପୁରା ଖୁସି! ଆ-ଆଇଁଷ ଖାଇବାକୁ ବହୁତ ଭଲ ପାଆନ୍ତି ବୋଧେ!
ହଁ।
ତମ ଘରେ ସମସ୍ତେ ଖାଇବାକୁ ଭଲ ପାଆନ୍ତି?
ଆମ ଘରେ ହଁ ସମସ୍ତେ ଖାଇବାକୁ ଭଲ ପାଆନ। କିନ୍ତୁ ମୋ ଶାଶୁ ଟିକେ ବେଶୀ ନନଭେଜ୍ ଖା ଭଲ ପାଏନି। ଆମେ ଶାଶୁ ବହୁ ଟିକେ ବେଶୀ ଶୁକୁୁଆକୁ ଭଲ ପାଉ। କିନ୍ତୁ କିଛି ନା କିଛି ନେଇ ଆସନ୍ତି ସେଥିପାଇଁ ଆମେ ଶୁକୁଆ ଟିକେ ଖାଇପାରୁନୁ ଆଉ। ଆଜ୍ଞା।
ଶୁକୁଆ ତ ଏବେ ମିଳୁନି କୋଉଠୁ ଆଣିକି ଖାଉଚ?
ନା ନା ଏବେ ଆଉ ଶୁକୁଆ ନାହିଁ ପା।
ଶୁକୁଆ ତ ଏବେ ମିଳୁନି ବେଶି।
ନା। ଆମର ଗାଁ ରୁ ଆସେ। ଆମର ଶୁକୁଆଗୁରା ଦେଖିଲୁ ଦିଥର ଖଣ୍ଡେ ଅଁ, ଇଏ ପୋକ ଏ ଫୋପଡା ହେଲା। ସେଥିପାଇଁ ଆଉ ଶୁ
ଏ ଶୁକୁଆ ଟା କଣ ବେଶୀ ଦିନ ରହିଗଲେ ଖରାପ ହେଇଯିବ ପୋକ ହେଇଯିବ। ଅଳ୍ପ ଅଳ୍ପ ଆଣିବ। ଖାଇଦବ ତାକୁ ରଖିଲେ ସେ ଖରାପ ହେଇଯିବ।
ହୁଁ ସେଇଟା ତ। ରଖିଲା ମାନେ ତ ଜିନିଷ ଖରାପ। ଏବେ ରୁଟି ବନେଇବି ବନେଇ ସା ଚାରେ ତାପରେ ଆଳୁ ଚଖା ମା କରିଦେବେ ଖାଇବୁ ଆଉ।
ହଁ ମା ବୋଧେ ଆଳୁ ଚଖଟା ଭଲ
ହୁଁ ବଢିଆ ବନାନ୍ତି।
ହଁ ଜଣ ଜଣଙ୍କ ହାତରେ ଟେଷ୍ଟ ଥାଏ। ସେ ଚକୁଟି ଦେବେ ନା ଭୁ
ନା ଯାହା ବନେଇଲେ ବି ଟେଷ୍ଟ ଲାଗେ।
ଭଲ ନା ଯାହେଲେ ମା ମା ନା ଆଉ।
ହଁ।
ହଁ ମୋ ମା ହାତ ର ସବୁୁଠୁ ଅଲଗା। ଉଁ, ମା, ବାପା ସବୁ କଣ କରୁଚନ୍ତି?
ମା ମୋ ପାଖରେ ଛିଡା ହେଇକି ଆଳୁ ଚକଟୁଚନ୍ତି। ଆଉ ବାପା ସେ ଘରେ ଶୋଇକି ଟିଭି ଦେଖୁଛନ୍ତି। ଆଉ ହଜବେଣ୍ଡ ମୋବାଇଲ୍ ଦେଖୁଛନ୍ତି।
ମୋବାଇଲ୍ ଦେଉଚନ୍ତି। ଅଫିସ୍ ରୁ ଆସଗଲେଣି?
ହଁ, ହଁ ଡିଉଟିରୁ ଆସିଗଲେଣି।
ଆସିକି ମୋବାଇଲ୍ ଦେଖୁଛ ଚନ୍ତି।
ହଁ।
ମା ଆଉ କାଲି ତ ଛୁଟି ଥିବ ଆଉ। କାଲି ତ ରବବାର ଛୁଟି ଥିବ ନା ଡିଉଟି? ଛୁଟି ଅଛି ନା। ଆଉ କାଲି କଣ ହଉଛି ତୋମର? ନନଉେଜ୍ ର
କାଲି କଥା ଜଣା ନାହିଁ। କାଲି ହେଲେ ଜଣା ପଡିବ।
କାଲି ହେଲେ ଜଣା ପଡିବ ନାଇଁ?
ହଁ କାଲି ହେଲେ ଦେଖିଆ କଣ ହବ ଆଉ।
ଚିକେନ୍ ଖାଇବାକୁ ଇଚ୍ଛା ହଉଥିବ ନାଇଁ।
ହଁ ଆଁ,
ଆଉ
ଚିକେନ୍ ପ୍ରେମି ନା। ନା ବର୍ଷା ହଉନି ଜୋରରେ ଗରମ ଲାଗୁଚି। ଆ ଆଜି କଣ ରୋଷେଇ କରିଥିଲ?
ଆଜି ଆମର ରୁଟି ଆଉ ସନ୍ତୁଳା।
ଓହୋ! ଭଲ ସନ୍ତୁଳା ରୁଟି ସାଙ୍ଗେ ସନ୍ତୁଳା ଟା ବି ଭଲ ଲାଗେ ଖାଇବାକୁ। ହଁ ସନ୍ତୁଳା ଖାଏ। ତା ଦେହରେ ସୋୟାବିନ୍ ପଇଲେ ଖାଏ। ଭଲ ଲାଗେ।
ଭଲ ଲାଗେ ସନ୍ତୁଳା?
ହଁ ସୋୟାବିିନ ଟିକେ ପକେଇଦେଲେ ଆହୁରି ବଢିଆ ଲାଗେ।
ସୋୟାବିନ୍ ଟା ବୋଧେ ଫେବରେଟ୍ ସେଥିପାଇଁ ସବୁଥିରେ ସୋୟାବିନ୍ ପଡୁଛି।
ହଁ ଆମର ସୋୟାବିନ ବହୁତ୍ ଫେବ ସେଥିପାଇଁ ମୁଁ ସୋୟାବିନ୍ ବେଶୀ ହଉ ଠିକ ଅଛି। ଯାଉଛି ରୋଷେଇ କରିବି। ରଖୁଛି।
ହଉ ତୁଲେ ହଁ ହଁ।
ରଖୁଛି।